ହଁ।
କୋଉଠି କିରେ?
ଏ ଘରେ ଅଛି ଆଉ। ହଁ ହଁ।
କଣ ଖାଇଥିଲୁ?
ଖାଇ ସାଇଲିନି ପା, ଯୋଉ ଖାଇଥିଲି ଭାତ ଖାଇଥିଲି ଆଉ।
କଣ ଖାଇଥିଲି ନା।
ଭାତ ଆଉ ଖାଇଥିଲି ଭାତ ଡାଲି। ଶେରା ସବୁ ହେଇଥିଲା ଖାଇଥିଲି ଆଉ।
ଆଉ କଣ କହ, ଆଉ ପାଣି ଭାର ଯିବୁ ନେଇଁ ଏ ବର୍ଷ।
ଆଉ। ହଁ।
ଆଉକୋଉପଟେ ଯାଇଥିଲ?
ହଁ ଯାଇଥିଲି।
କମ୍ପ୍ୟୁଟର ଯାଇଥିଲ।
ହଁ। ହଁ ଯିବି ଆଉ।
ପାଣିିବାର ତ କଁ ମହାବିନାୟ ଗଲେ ମିନିମମ୍ ହଜାର ବାରଶହ ଟ ନ ହେଲେ ଯାଇପାରିବନି।
ହଁ ହତ କଥା ଏଇନା ତ ଅନୁସୁଦିଆ ଫଣୁଷ ହେଇଯାଇଛି ଯିବାକୁ ପଡିବ ଆଉ। ଯିବା ନ ଗଲେ ହବ, କଣ କରିବା ଦେଖା ଯିବ।
ଚାନ୍ଦା ଭଲ ମନ୍ଦ
ହୁଁ ହୁଁ ହୁଁ।
ଭଏସ କ୍ଲିୟର ସେ ଆସୁନି।
ହଁ ହ୍ୟାଲୋ।
ବାଳ ଦୁରୁକୁ ଯାଉଚି, ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହେଇ ସୁବିିଲା ସୁବିଲା, ଆଉ ମୁଁ କହିଲି ଆମ ଗାଁରେ ମିନିୟମ କେଇ ଜଣ ବୋଲ ବମ୍ ଯିବେ କହିଲୁ। ପାଣି ଭାର ମିନିୟମ ଟା କହିଲୁ ମିନିୟ ମ୍ ଷାଠିଏ ଭଳିଆ ଯିବେ ଷାଠିଏ ସତୁରି ହ୍ୟାଲୋ ଗଣନୁ ଦେଖେ ବେହେରା ସହିତରେ ଦେଖେ ମୁଁ କହି ଦେଖ ମୁଁ କହୁଛି କାଳିଆ ଦେଖ ମୁଁ କହୁଚି ସେ କରୁ ତିକିଲ କାଳିଆ ଦୁଇ।
ହୁଁ।
ହ୍ୟାଲୋ ହ୍ୟାଲୋ। ତିକିଲ କାଳିଆ ଟିକିଲ କାଳିଆ ଦୁଇ, ସିଂହ ଦି ପୁଅ ଚାରି ଚାରି କୁନା ପାଞ୍ଚ କୁନା କୁନା କୁନା ପାଞ୍ଚ।
ହଁ କୁନା।
କୁଲୁ ଛ କୁଲୁ ଛ କୁଲୁ ପରେ ଆସିବ କିଏ କହିଲୁ? କୁଲୁ ଛ କୁଲୁ ଘର କତୀରେ କା ଘର କାବୁଲାଇ କାବୁଲାଇ ଧ ସାତେ, ସାତେ ଆଉ କିଏ କହିଲୁ ସାତ ତାପରେ ପଳିଆ ଏଠିକି ଆଉ ଜିତୁ ଭାଇ ଜିତୁ ଭାଇ ଆଠେ।
ବାଇ ଇ।
ଜିତୁ ଭାଇ ଆଠେ ତାପରେ ବାବାଜୀ ଘର ତିନି ଜଣ ଏଗାର ନୁକା ଘର ବାର। ବାର ବାର କବ ଘର ଗୋଟେ ତେର ତେର।
ହୁଁ।
ତେର ହନୁଭାଇ ଚଉଦ ଚଉଦ ଜୁବୁଲା ଘର ପନ୍ଦର।
ପଦ,
ପନ୍ଦର ଆଉ ହଉଛି କାହାର କହିଲୁ। ନୀଲେଶ୍ଵର ସେଠି ସୋଳ।
ଷୋଳ।
ଷୋହଳ ତାପରେ ଏକରୁକୁ ହଇଡ଼ା ନାଁର ସତର।
ସତର ହଁ।
ସତର ଚିନୁଭାଇ।
ଅଠର।
ଅଠର।
ହୁଁ।
ଚିନୁଭାଇ ଅଠର ତାପରେ ବଳିଆ କା କତି କହିଲୁ ଚିନୁଭାଇ ଅଠର। ତାପରେ ପଳେଇଆ କପ ଥର ବାପି ଘର ତ କେହି ଯାଆନ୍ତିନି ଅଠର ଥର ଆମ ଘରରୁ ପଳେଇଆ ଆମ ଘର ତିନି ଜଣ ତ। ଏକୋଇଶ ଏକୋଇଶ ଆଙ୍କ ଘରେ ପାଞ୍ଚଜଣ। କନ୍ଧି ରେ। ଛବିଶି ଛବିଶି ସଉରା ଘର ତ କେହି ଯିବେନି ଛବିଶି। ଗୁଡୁଲା ଭାଇ ଛ କାର ହଁ ଆମର ପଡ଼ିଲାନି ଛବିଶ ଆଙ୍କ। ଦି ଜଣ ଗୁଡଲା ଭାଇ ଘର ଅଠେଇଶି।
ଆଠେଇଶି ହଁ।
ଅଠେଇଶି ହାଲୋ ଅଠେଇଶି ଅଠେଇଶି ପରେ ଆଉ ତାପରେ କୁଆଡେ। ପଳେଇ ଆସିବୁ କହିଲୁ ସନ୍ତୋଷ ଘର ତ କେହି ଯିବେନି ପାଗଳ ଘର ବି କେହି ଯିବେନି ବଣ୍ଟି ଭାଇ।
ହଁ ବଣ୍ଟିଭାଇ।
ଅଣତିରିଶି-ଅଣତିରିଶି ତୁଟା ଏତେ ଆସିବନି।
ନାଁ।
ହାଲୋ ଅଣତିରିଶି ତାପରେ ପଳେଇ ଏଠିକି କାହା ଘର କହିଲୁ ଅଣତିରିଶି। ତାରେ ଆମର ପଳେଇଆ ଏଠିକି। ଆଉ କିଏ କହିଲୁ ତାପରେ ହଉଛି ପ୍ରକାଶ ଘର ପାଞ୍ଚ ଜଣ ପାଞ୍ଚ ଜଣ ଧ।
ପାଞ୍ଚ ଜଣ ହଁ।
ପଇଁତିରିଶି ପଇଁତିରିଶି ପ, ପଁଇ ପଇଁତିରିଶି ପଇଁତିରିଶି ପରେ ବିକିଦାଦା ଘର ଏକେ ଛତିଶି। ଛତିଶି ଟିଙ୍କୁନା ସଇଁତିରିଶି। ଟିିଙ୍କୁନା ସଇଁତିରିଶି ସେଠିରି ଆଉ ଦଶ ଅଣ ସେଠି ଆଉ ଦଶ। ଜଣ ମାନେ ମିନିଅମ୍ ସତୁରି ଜଣ ଭଳିଆ ଯିବେ ନା ସତୁରି ଜଣ ଭଳିଆ ଯିବେ ଆଉ ନା। ଆଉ ସକାଳେ କଣ ଖାଇଥିଲୁ, ସକାଳେ କଣ ଖାଇଥିଲୁ, ସକାଳେ କଣ ଖାଇଥିଲୁ।
ସକଳେ ଭାତ ଭାତ ବିସ୍କୁଟ ଫିସ୍କୁଟ ଖାଇଥିଲି ଆଉ।
ଆଉ କମ୍ପୁଟରରେ ଏଇନା ଏକ ତମେ କଣ ପଢା ହଉଛି ଆଁ।
ବୋଲବମ୍ କତିରେ ଭୋଜି କଣ ହବ।
ଭୋଲବମ୍ କତିରେ ଆବେ ଭୋଲବମ୍ ପା ଦେଖେ ଭୋଲବମ୍ ହଉଛି। ଆମ ଏଠୁ ତିନ କିଲୋମିଟର କଣ କହିଲୁ ହରିପୁର ଆମ ଗାଁ ତିନି କିଲୋମିଟର ଧ ତିନି ହେଲା। ଆମ ଗାଁରୁ କୁନ୍ଦଳ ଗୋଟେ କିଲୋମିଟର ଚାରି ହେଲା ହାଲୋ।
ହଁ।
ଚାରି, ଚାରି, ଚାରି ମହାବିନାୟକ ଆମ ଆମ ଛକରୁ ଚଣ୍ଡିଖୋଲ ଛଅ ପାଞ୍ଚ କିଲୋମିଟର ଧ। ନଅ କିଲୋମିଟର ଏଇ ପନ୍ଦର କୋଡିଏ କିଲୋମିଟର ଭିତରେ ଆଉ। ହେଲା ପନ୍ଦର କୋଡିଏ କିଲୋମିଟର ଭିତରେ। ବୁଝିପାରିଲୁ ଆଉ ଆମର, ତ ସକାଳୁ ଏଠୁ ସକାଳୁ ତୁମେ ଯାହା ଫୁଲ ଫୁଲ ତୋଳାତୋଳି କଲ ତାପରେ ଆମର ଏଇଠି ଖାଇବ କୋଉଠି କହିଲୁ ଆମ କ୍ଲବ୍ ଘରେ ଯୋଉ ଦିଆ। ଥରେ ଦିଆ ଯାଇଥିଲା ଖାଇବ ଅରୁଆ ଡାଲମା ଖଟା ଫଟା କଣ ଖାଇଲ।
ହୁଁ।
ହାଲୋ।
ହଁ।
ଖାଇଲ ଖାଇକିନା ତାପରେ ଆମର କଣ ତାରେ ଆସିଲ ଆମର ଦିଆହେଇଥିଲା ଅର୍ ଥରକ ଆମ ଘରେ ଦିଆଥିଲା ଯୋଉ ପୁରୀ ଡାଲମା ପୁଣିି କା ଘରେ ଦିଆହେବ ପୁରୀ କେ ତ ଆମର କାର ତ ମୁଁ ଜାଣିନି ଦିଆହବ ପୁରୀ ଦେଇ ସାରିଲା ପରେ ତାପରେ ଏଠୁ ବାହାରିବ ଦୀପ ଫିପ ଲଗେଇ ନାରାୟଣ କତିରେ ବୁଲି ଶନି କତିରେ ବୁଲି ଭାରିବ କୋଉଠି ଡାଇରେକ୍ଟ ଆମର ଏଠିକି ପଳେଇବ ମହାବିନାୟକ। ଏ ରାସ୍ତାରେ ବୀଣାକୋଟ ଛକରେ ଦିଆହଉଚି ଖାଉଚି ହେଟି ସେଠି ଖାଇଲୁ-ଖାଇଲୁ ନହେଲେ ଡାଇରେକ୍ଟ ମହାବିନାୟକ ରେ ଯୋଉ ରହିଲୁ ସେଇଠି ଆଉ ଏୟା ଆଉ କଣ।
ହୁଁ।
ମିନିମମ୍ ବାରଶ ଟଙ୍କା।
ଆ ଯୋଉ ଏ କଁ ଗଲେ ଏଇନା କେ? ଚଣ୍ଡିଖୋଲ କତୁରୁ ମହାବିନାୟକ କତୁରୁ ମାନେ ଆମ କୁନ୍ଦର କେତେ କିଲୋମିଟର?
କୁନ୍ଦଳରୁ ବା ମହାବିନାୟକ ପାଞ୍ଚ କୁନ୍ଦଳୁ ମୁହାବିନାୟକ ଆଠ ଆଠ ନ କିଲୋମିଟର୍ ହବ।
ଆଠ କି ନଅ କିଲୋମିଟର ପାଖେ ଯିବୁ କୂଳ ହେପୁର ପାଣି ଉଠାଇବୁ?
କୁଳାରୁ ତ ପାଣି ଏଠୁ କୁଳାର୍ ତ ଟୋଟାଲ ପନ୍ଦର କିଲୋମିଟର ଭିତରେ ପନ୍ଦର କୋଡିଏ କିଲୋମିଟର ଭିତରେ ହବ ଆଉ। ମିନିମମ୍ ପନ୍ଦରଶହ ହଜାର ବାରଶ ଟଙ୍କା ନହେଲେ ହବନି।
ଆଉ ଆଜି କଷ୍ଟମ୍ ଖେଳିିଆନି?
ହୁଁ ଆଉ ଯୋଉ କଣ କହୁଥିଲି କହିଲୁ ପକାଶ କୁଆଡେ ଗଲା କି?
ପକାଶ ଏଇ ଘରେ ଅଛି।
ଆଉ କମ୍ପ୍ୟୁଟର କଣ ପଢା ହଉଚି ନା ପି ଜି ଡି ସି ସିନା କଣ ନା ଟାଲି?
ଟାଲି ଟାଲି।
ପି ଜି ଡି ସି ନା ଟାଲି?
ଟାଲି।
ହ୍ୟାଲୋ।
ଟାଲି ପଢ଼ା ହଉଚି।
ଓହୋ ଆଉ ଆଉ ଗଣେଶ ବି ଆଇଲାଣି ସରସ୍ୱତୀ ପୂଜା ତ ଆରଥର ବେକାର ହେଇଗଲା ପୁଣି ଗଣେଶ ବି ଆଇଲାଣି ଦେଖାଯାଉ କଣ ହଉଚି।
ରଜ ଗଲାଣି ରଥଯାତ୍ରା ଏଇ ପନ୍ଦର ତାରିଖ।
ରଥଯାତ୍ରା ଜାଣୁ ଆଜି ଆମର ଯୋଉ ବିରିୟାନୀ ଟା କେମିତି ହୁଏ କହିଲୁ?
କ ବିରିଆନି? ବିରିୟାନୀ କଣ ବିରିୟାନୀ ଚିକେନ ଫିକେନ ଆଣିକି କରିବୁ ଆଉ ଚାଉଳ ଫାଉଳ ଆଣିକି କରିବୁ ଆଉ।
କଣ ପଢିବ ମାନେ କଣ ଭଲ ମନ୍ଦ କେମିତି କଣ ହବ କି ଗୁଡା କଣ କେତେ ଟଙ୍କା ମିନି ଖର୍ଚ୍ଚ ଭଲ ମନ୍ଦ ଖାଇବା?
ହଁ। ଗୋଲାପ ଜଳ ପଡିବ ଭିନେଗାର ପଡିବ ଏଗୁରା ପଡିକି ହବ ଆଉ।
ଆଉ ସବୁ ଭଲ ଅଛନ୍ତି ନା ପରିବାରରେ? ଆଉ ପାଣି ଆଇିଲାଣି ଯୋଉ ସବୁ ଇଏ ହେଇଥିଲା ପାଣି ଆଇଲାଣି। ଆସିନି କୁନ୍ଦଳ ଅଛି ଆସିବ ଆଉ। ସିବୁନ ଆଉ ଶିବୁନାଈ? କମ୍ପୁଟର କିଏ କିଏ ଯାଇଥିଲ କମ୍ପୁଟର କିଏ କିଏ ଯାଇଥିଲ?
ମୁଁ ଯାଇଥିଲି ବିଶାଲ ଯାଇଥିଲା ଯାଇଥିଲା ପକାଶ ଯାଇଥିଲା।
ଓହୋ ମିନିମମ ମିନିମଟା ଭୋଜି କରି ମିନିମମ୍ କୋଡ଼ିଏ ଚାଳିଶି ଚା ମିନିମମ୍ ଟା ପଚଶ ହଜାର ଟଙ୍କା ଯଦି ଭାତ ଭାତ ଡାଲି ଖଟା କଲୁ ଦଶ ହଜାର ହେଇ ଯଦି ଭାତ ଡାଲି ଖ ଟା ଘାଣ୍ଟ ପାୟସ ପାମ୍ପଡ଼ ଫାପଡ କଲୁ ଆମରି ଗାଁ ଦେଲୁ ମିନିମମ୍ କହୁଚି ମାନେ କୋଡିଏ ହଜାରରୁ କମ ହବନି କି ଅଧିକା ହବ କମ ହବନି। ଆଉ କଣ ଆମ ଗାଁରେ ତ ଭ ପାଆସ ଲୋକ ହେବେନି ପାଆସ ଲୋକ ହେବେ।
ହୁଁ।
ହ୍ୟାଲୋ।
ହଁ।
ଏଇ ଆଉ କଣ।
ହଁ।
ଆଉ। ଆଉ ପୁ ପୁରୀ ଗଲେ କେତେ ଟଙ୍କା ଖର୍ଚ୍ଚ ହବ।
ପୁରି ଗଲେ ପନ୍ଦରଶହ
ହଁ ଗୋଟେ ଗୋଟେ ଫିଷ୍ଟ ଫିଷ୍ଟ କରିବାକୁ ଗଲ କଉଠି ଖାଇବା ଫାଇବାକୁ କଲ ଯୋଉ ଆମର ଯଉଠି ହଉ ଭଲ ମନ୍ଦ ଯୋଉ ଜାଗାରେ ବି କି ହ ନେଇକି ଯିବାକୁ ପଡିବ ଭଲ ହୁନ୍ତା ସବୁ ରୋଷେଇ ଏଥରକ ପ ପନିପରିବା ସବୁ ଭଲ ମନ୍ଦ ସବୁ ନେଇଯିବାକୁ ପଡ଼ିବ ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ମୁଁ କହିଲି ଭଲ ମନ୍ଦ ସବୁ ନେଇକି ଯିବା ପଡିବ ପୁରୀ ଫୁରୀ ଗଲେ କି କୁଆଡେ ଗଲେ ପାର୍କ ବୁଲାବୁଲି କରିବା ଭଲ ମନ୍ଦ
ହଁ ସବୁ ନବାକୁ ପଡିବ ଆଉ।
ଆଉ ଖାଇବା ତ ଆଉ କଣ ଖାଇବା ତ ଏଇ ଜିନିଷ ପତ୍ର ଏଇଭଳିଆ ସବୁ ସୂଉଦା ହେଲାଣି ଆଉ ନିହାତୀ କୋଡ଼ିଏ ଚାଳିଶି ହଜାର ନହେଲେ ଗାଁ ଭଲ ହୁଅ ଚାରିଆଡ଼େ ଭୋଜି ଫୋଜି ଆ ରଥର ଆମେ କହିଲେ ଅଷ୍ଟମୀରେ ଯିବି ବୋଲି ଏଠିକି ଯୋଉ ଆମ ନୂଆ ବର୍ଷରେ ଯୋଉ ହେଟା କଣ ଆମର ଓଳା ଶୁଣି।
ଯାହାନ ସବୁ ବର୍ଷ ନାଚ ଫାଚ ଡିଜେ ଫିଜେ ବାଜେ ଏଥର କଣ ଗଲେଣିି ସବୁ କହିଲେ ହଁ ହବ ଭଲ ମନ୍ଦ କିଛି ହେଲାନି। ଏଇୟା ଆଉ କଂ
ହଁ। ଆଉ ତମ ରଥଯାତ୍ରା କୁଆଡେ ଯିବା ବୁଲିବାକୁ ରଥ ୟାନା କୋଉଠି କୋଉଠି ଟଣା ହେଉଚି ଯିବା ବୁଲିବାକୁ। କୁ ଆଉ।
ଗଡ଼ମଧୁପୁରୁ ଗ ଗୁ ଗଡମଧୁପୁରୁରେ ଗଡମଧୂପୁରୁ ଏଠୁ କେତେ କୋଡିଏ କିଲୋମିଟର ଭଳିଆ ହବ ବଧେ ଶିବୁନ ଆଇ କୋହୁଥିଲା ତ କୋଡିଏ ନା ଏମ୍ କେତେ କିଲୋମିଟର ଗଡମଧୂପୁରୁ।
ହୁଁ ପଳେଇବା ହେଠି ବୁଲିବାକୁ।
ଗଡ଼ମଧୂପୁରୁରେ କଣ କହିଲୁ ଗଡମଧୂପୁରୁରେ ସେଠି ଶିବ ଶିବୁନୁ ଭାଈ କହିଲା ନଖୀତା ତା ନନା ଯିଏ ତା ନନାଙ୍କ ବାପା ସିଏ ଅଛନ୍ତି ଏ ଠି ସେରା କଣ ଆମର ଯଉ ରଜାନା କଣ ଅଛନ୍ତି କହୁଥିଲା କହିଲା ଗଲେ ସେଠିକି ମାଗଣା ନନାକୁ ଡାକିଲେ ବୁଲି ପଳେଇ ଆସିବେ ଏଇଆା ଆଉ କଣ। ସେୟା କୁ କହୁଥିଲି ଆଉ। ଯୋଉ ଆମର ଯୋଉ ଏଠି ଆମର ପନିର କେତେ ଟଙ୍କା ପଡ଼ୁଛି ପନିର ପନିର ପନିର।
ପନିର ସେଇ ଚାରିଶ ଟଙ୍କା ଖଣ୍ଡେ ପଡୁଛି କିଲ ଆଉ।
ଆଉ ଛତୁ।
ଛତୁ ଛତୁ ଯାଉଛି ବଜାରରେ କେତେ ଟଙ୍କା
ଆଉ ଆଉ ଯଉ ଆମର କେତେ ଟଙ୍କା ଖର୍ଚ୍ଚ ମିନିଅମ। ଆମର ଗୋଟା ଭୋଜି ଭୋଜି କ ଫିଷ୍ଟ ଫିଷ୍ଟ କଲେ ମିନିମଟା କେତେ ଟଙ୍କା ଖର୍ଚ୍ଚ ହବ। ମାନେ ସମାନେ ଆମର ବିରିୟାନୀ ହବ ତାନେ ବି ବି ଦୁ
ହଁ।
ବିରିୟାନୀ ହବ କେତେ ଟଙ୍କା ଖର୍ଚ୍ଚ ହବ ବିରିୟାନୀ ହବ। ଆଉ କଚୁମ୍ବର୍ ହେଇକି ଆମର ଟିକେ କାକୁଡି ସାଲାଡ ଟା ହବ ଅଲଗା ମାନେ ବିରିୟାନୀ ଟା ହବ କେତେ କଣ ଖ ର୍ଚ୍ଚ ହବ ଖାଲି ନ ମୁଁ କୋହୁ ସୂ କଣ କଣ ପଡିବ କେତେ ଟଙ୍କା କ ଖର୍ଚ୍ଚ ହ ସାମଗ୍ରୀ ମତେ ଟିକେ କହିଲୁ।
ହଁ ଖର୍ଚ୍ଚ
ଙ୍କ ଙ୍କ ଙ୍କ ପଡିବ କଣ କଣ ପଡିବ ଆଗେ ତ ଚିକେନ ସି ଚିକେନ ଚିକେନ ଚିକେନ ନ ହିଲି ଚିକେନ ନେଇ ଆସିବ ଚିକେନ ଧୁଆଧୁଇ କରି ହଲଦୀ ଫଲଦି ଗୋଳା ଗୋଳି କରି ଚିକେନ ରୋସେ ତାକୁ ତ ଇଏ ଭଳିଆ କରିଦବ ଟିକେ ବାଟନ ଦେଇ ଇଏ ହବ ନା କଣ।
ହୁଁ ସବୁ ଆଉ ଗୋ ହଁ ଗୋଲାପ ଫାଷ୍ଟ ଚିକେନ କଷା ହବ ପିଆଜ ପଡିବ ଗୋଲାପ ଜଳ ପଡିବ ଭିନେଗାର ପଡିବ।
ସେ କଥା ନୁହଁ କେତେ କଣ ପଡିବ ଯୋଉ ଆମର ଙ୍କ ଙ୍କ ମାନେ ଭଲ ମନ୍ଦ କେତ କେତେ ଟଙ୍କା ଖର୍ଚ ହବ, ମାନେ ମିନିମମ୍ ଟା ଲୋଇଷ୍ଟ ପ୍ପ୍ରାଇସ୍ କେତେ ଟଙ୍କା ହେଟା ଖର୍ଚ ହବ?
ଲୋଇସ ପାଇଜ ଯେଇଟା ମାନେ ଖଚ ହେଲେ ହେଇଯିବ।